ହାଲୋ। ଓ ହାଲୋ ହାଲୋ ହାଲୋ। ଲୋ ଲୋ ଲୋ ଲୋ ଲୋ ହ୍ୟାଲୋ। ହାଲୋ। ହାଲୋ।
ହାଲୋ, ହଁ ହଁ ଶୁଭିଲା। ଲୋ ମୋ ଭଏସ୍‌ ଶୁଭୁଚି ତ?
ହଁ ଶୁଣା ଯାଉଚି କୁହନ୍ତୁ।
ମୋ ଭଏସ୍‌ ଶୁଭୁଚି, ହଁ ହଁ କରୁଥିଲେ?
ହଁ ହଁ। ମୁଁ ଏଇଠି ବସ୍‌ଥିଲି ଆଉ।
ଆଚ୍ଛା, ଆଉ ଭଲ ସବୁ।
କ'ଣ କରୁଥିଲେ?
ଆପଣ ଟିକେ ନେଟୱାର୍କ ଏରିଆକୁ ଆସନ୍ତୁ ତ। ଆପଣ ବଏସ୍‌ ଟା ଟିକେ ବ୍ରେକ୍ ହଉଚି।
ଆଗୁକୁ କିଛି କଲେ ଅସୁବି ହେଇଯିବ।
କହିବେ ଯଦି ବାଲ୍କୋନି ରୁ
ନାଇଁ ନାଇଁ କୁହନ୍ତୁନି, ହଁ ହଁ ହଁ ନାଇଁ ଥାଉ କୁହନ୍ତୁନି, ଛାତ ଉ--ରୁକୁ ପଳାଇବେ ଯଦି ଆହୁରି ଭଲ୍ ହବ, କିନ୍ତୁ ଆପଣ ଏତେ କଷ୍ଟ କରନ୍ତୁନି ଶୁବୁଚି ଏବେ।
ହଉ ଠିକ୍ ଅଛି, ଆକ୍ଟୋଲି କ'ଣ ମୁଁ ଶୁଣିଥିଲି ଆପଣ ଟିକେ ମୁଁ କ'ଣ ଶୁଣିଥିଲି ଆପଣ ଟିକେ ନାଳି ପ୍ରେମୀ ଲୋକ।
ମୁଁ ବହୁତ୍ ଦେଖି ସାର୍ଲିଣି ମୋ ନାଁ ରେ ଫେକ୍ ଆଇଡ଼ି ଖୋଲିକି, ଲୋକମାନେ ଏମ୍ତି ଗପୁଚନ୍ତି। ମୋର ଇଜ୍ଜତ୍ ନିଲାମ କରୁଚନ୍ତି, କ'ଣ କରିବି? ମୋ ରେ ଗପି ଦଉଚନ୍ତି।
ଆପଣଙ୍କୁ ନଳା ପାଖେରେ ଖାଇବାକୁ, ପିଇଆକୁ, ଶୋଇ--କୁ ସବୁ କାମ କରିବାକୁ ଭଲ୍‌ ଲାଗେ।
ଆପଣଙ୍କର ଭଏସ୍‌ ଟା ବ୍ରେକ୍ ହଉଚି, କିନ୍ତୁ ମୁଁ ବୁଝିଯାଉଚି। ମୁଁ କ'ଣ କହୁଥିଲି କି, ହଁ ମାନେ ସେମିତି ଲୋକ ଟିକେ କ ଲୋକଙ୍କର ଅଭ୍ୟାସ୍‌ ଗପିବା, କଣ କରିବି? ମୋ ପଛରେ ବହୁତ୍ ଗପି ଦଉଚନ୍ତି। ତ ସେଥି ପାଇଁ କି ମୁଁ ସମସ୍ତ----କଥା ଏପଟେ କାନରେ ପଶେଇକି, ସେପଟ କାନରେ ବାହାର କରିଦଉଛି। ଜୀବନରେ ଆଗକୁ ବଢ଼ିଲେ
ଆପଣ ଯଦି, ଆପଣ ଯଦି ପ୍ଲସ୍ ଟୁରେ ପାଠ ପଢ଼ିଥିବେ।
ମ୍ୟାଜିକ୍ ଅଫ୍ ଟିମ୍ ୱାର୍କ।
ହଁ ହଁ, ଆଜ୍ଞା ଆଜ୍ଞା। ତ ସେଇଥିରେ ଗୋଟେ କ୍ରାବ୍ ମେଣ୍ଟାଲିଟି ଥିଲା, ମାନେ କଙ୍କୁଡ଼ା, କଙ୍କୁଡ଼ା, କଙ୍କଡ଼ା ପ୍ରକୃତି। ଯଉ ଥିରେ ମୁଁ ସେଇଟା ବହୁତ୍ ସମ୍ମୁଖୀନ କରୁଚି, ଯଦି ମୁଁ ଆଗକୁ ବଢୁଚି। ମତେ ନାଳି ପ୍ରେମୀ କହିକି, ଲୋକମାନେ ମତେ ତଳୁକୁ ଖସେଇ ଦଉଚନ୍ତି।
ଆକ୍ଚୋଲି ଙ୍କ କହିଲେ ଟିକେ ମାନେ ଇଂଲିଶ୍ ଟା ଆକ୍ଚୋଲି ମୁଁ ଇଂଲିଶ୍ ବହୁତ୍ ଭଲ ଇଂଲିଶ୍ କହେ, ବହୁତ୍ ମୁଁ ଇଂଲିଶ ରେ ହେଲା। ତ ଇଂଲିଶ୍ ରେ ଏମିତି ନାହିଁ ଯେ, ମତେ କାଟି ଦେବେ, ଗ୍ରାମାଟିକାଲ୍ ମାନେ ମିଷ୍ଟେକ୍ ତ ମୋର ଶହେ ପର୍ସେଣ୍ଟ୍ ରୁ କେତବଳେ ଶହେରୁୁ ଥରେ ଦି ଥର ହେଇଥିବ। ସେଟ ବି ଅଜ---ତାରେ, ନହେଲେ ପୁରା ବହୁତ୍ ଭଲ ଇଂଲିଶ୍ କହେ ମୁଁ ତ ସବୁ ଜିନିଷ ମୁଁ ମନେ ରଖିଦିଏ ପ୍ଲସ ଟୁରେ ମୁଁ ଟପର ଥିଲି। ଆକ୍ଚୁଲି।
ଆପଣଙ୍କ ନାଁ ଟା ସ୍ନେହା ସରି। ଆପଣଙ୍କର ହଁ ହଁ ଆପଣଙ୍କ ଡାକ ନାଁ ଟା ସ୍ନେହା ନା? ତ ମୁଁ ଦେଖିଥିଲି ଖବରକାଗଜରେ ଆପଣଙ୍କର ନାମଟା ବାହାରିଥିଲା। ପ୍ଲସ ଟୁ ଟପର ହେଇକି ମାନେ ହେଇଗଲାଣି ପାଞ୍ଚ। ଚାରି ପାଞ୍ଚ ବର୍ଷର କଥା ନା ତ ମୋର ମନେ ଯେତିକି ପଡ଼ୁଛି ଏ ଆପଣ ପ୍ଲସ୍ ଟୁରେ ଓଡ଼ିଶା ଟପର ହେଇଥିଲେ।
ଏକ୍ଜାକ୍ଟଲି।
ହଁ ହଁ ଭଲ ଭଲ ଆପ ଆଉ ଆ ଆପଣଙ୍କର ସେଇ ଇ ସେଇ ଗୁଣ।
କରନି ନହେଲେ ଯଦି ମୁଁ ଏଇନା ୱାନ୍ସ ଗୋଟେ ଥର ଇଂଲିଶ ରେ କହିବା ଷ୍ଟାର୍ଟ କରିବି ମାନେ ସେ ଆଉ ନି ମାନେ ମୋ ପାଟି ରୁ ଖାଲି ଇଂଲିଶ ହିଁ ବାହା ତ ଆପଣ ପୁରା ଡରିଯିବେ ସେଥିପାଇଁ ମୁଁ କିଛି କହୁନି ଆକ୍ଚୁଆଲି।
ତୁନି। ଆପଣ ସେଇ ନଳଟା ଖୋଲନ୍ତୁନି ଯଦି ଆପଣ ଖୋଲିବେ ମୁଁ ଡରିଯିବି। ଆପଣ ଇଂରାଜୀରେ କଥାବାର୍ତ୍ତା କରନ୍ତୁ ନାହିଁ। ଏଇଟା ଆମ ସମସ୍ତଙ୍କର ପକ୍ଷେ ବହୁତ ଉପକୃ
ହଁ ଉଁ।
ଆଉ ଆପଣ ଆଜି ରାତ୍ରି ଭୋଜନ କଣ କଲେ?
ଭଲ ଆମ ପାଇଁ ବଡ। ଆ ରାତି ଭୋଜନରେ ନରେ ବହୁତ କିଛି ଖାଇ ଦେଇଥିଲି ତ ରାତ୍ରି ଭୋଜନରେ। କିନ୍ତୁ ଦିନ ଯାକ ଭାତ ଖାଇନଥିଲି ତ ରାତ୍ରି ଜନ ରେ। ଆ ଭାତ, ଡାଲି, ଡାଲମା। ଆମ ଓଡିଆ ଅରୁଆ ଭା ଆମ୍ବ ଖଟା ଖାଇ ଅଛି।
ଓ ଆଚ୍ଛା ଆଚ୍ଛା ଭାରି ସୁସ୍ୱାଦୁ ଭୋଜନ ମତେ ଭାରି ଭଲ ଲାଗେ। ତମ କଥା ଶୁଣିକି ମୋତେ ଏବେ ଖାଇବାକୁ ମନ ହେଲାଣି।
ଅ ଆକ୍ଚୁଆଲି ଡାଲମା ଟା ମୋ ମାମା ବହୁତ ଭଲ କରିଥିଲା। ଆଉ ମାନେ ପୁରା ମସ୍ତ ତାର ଯୋଉ ବାସ୍ନା ଟା ପୁରା ଆସୁଥିଲା। ଛୁଙ୍କର ତାପରେ। ହଉଛି ଯୋଉ ଆମ୍ବ ଖଟାଟା ଆକ୍ଚୁଆଲି ଆମର ସେଇଟା। ମାନେ ମନ୍ଦିରରୁ ହିଁ ଆସିଥିଲା ଆକ୍ଚୁଆଲି ସେ ଆମ୍ବ ଖଟା ଟା ଉଁ ଘରେ ହେଇନଥିଲା। ତ ମନ୍ଦିରର ଆମ୍ବ ଖଟା ମାନେ ଭାବ ଭାବି ପାରୁଥିବେ ଆଉ କେତେ ଟେଷ୍ଟି ହେଇଥିବ।
ଆଚ୍ଛା ହଁ ମୁଁ ଭାବି ପାରୁଛି ବହୁତ ବଢ଼ିଆ ଲାଗି ଥିବ ଆପଣଙ୍କ ରାତ୍ରି ଭୋଜନଟା ତାହେଲେ ଭାରି ସୁସ୍ୱାଧୀ ସୁସ୍ୱାଦ ଖାଦ୍ୟରେ କରବେ। ବିତିଥିବ ମୁଁ ବୁଝିପାରୁଛି। ଆଉ ମୁଁ ବି ରାତ୍ରି ଭୋଜନଟା ବହୁତ ଭଲ ହେଲା କାରଣ ମୋ ମାମା ଆଜି ଘରେ। ପୁରୀ ବନେଇଥିଲେ। ତ ମୁଁ ପୁରୀ, ଡାଲମା ଆଉ ଆଳୁ କଷା ଖାଇଲି ଭାରି ବଢ଼ିଆ ଲାଗିଲା।
ଆରେ ଆରେ।
ଆଉ ଏଇ ସବ। ହଁ ହଁ ଆଉ ଏଇ ସବୁ ଜିନିଷ ଘରେ ଖାଇଲେ ତ ଦେହ ବି ଟିକେ। ଖରାପ ହବନି ବାହାରେ ବାହାରେ। ବାହାରେ ଖାଇକି ମୁଁ ଏବେ ଯେହେତୁ ମୁଁ କଲେଜ ଯାଉଛି। ତ ବାହାରେ ବହୁତ ଥର ଖାଇବାକୁ ପଡ଼ୁଛି ତ ସେଇ ସବୁ ଖାଇ ଖାଇ ମୋ ଦେହ ଟା ଟିକେ ଖରାପ ଆଡକୁ ଗତି କରୁଛି ସେଥିପାଇଁ କି ମୁଁ ଚେଷ୍ ଟା କରୁଛି କି ମୁଁ ଘରୁ ଖାଦ୍ୟ ନେଇକି ଯିବି ଆଉ ଘର ଖାଦ୍ୟ ହିଁ ଖାଇବି।
ସାଉଁପଟ ସୁ କହିବି ଗୋଟେ ସ ତ କଥା ମତେ ଆଜି ଲାଗୁଥିଲା ଫଟୋ ରେ ମୁଁ ଟିକେ ମୋ ଟା ହେଇଯାଇଛି ବୋଲି ସତରେ କହୁଛି ମଜାରେ ନୁହଁ।
ଫଟୋରେ କଉ ଫଟୋରେ?
ପୁରା ସ୍ଲାଇଡ ମାନେ କିଛି ସେଣ୍ଟିମିଟର ତ
ଏଇଟା ଆପଣଙ୍କର ଆଖିର ଭ୍ରମ ଏମିତି କିଛି ବି ହେଇନି।
ଆ ନାଇଁ ସତରେ ଆଜି ଯେରେ ଆଜି ମୁଁ ଟିକେ ମାର୍କ କରୁଥିଲି।
କ୍ଷୀର ଭ୍ରମ ଆଉ କିଛି ନ ମୋତେ ଉଲ୍ଟି ଆପଣ ଦିନକୁ ଦିନ ଆହୁରି ପତଳା ଦେଖାଯାଉଚନ୍ତି।
ମୁଁ ବହୁତ ଜଲଦି ମୋଟା ହେବି ମାନେ ମୋଟା ହବାର ଗିନ୍ତୁ ମାନେ ଏଇଟା ମଜାରେ ନୁହଁ କିନ୍ତୁ ଏଇଟା ଗୋଟେ ସତ କଥା। ମାନେ ଏଇଟା ଖାଇଲେ ମତେ ଖାଲି ଭୋକ ଲାଗୁଛି ସକ ସତରେ ମାନେ ମି ଛରେ କନଇଚୁ ନା ନାଇଁ।
ଆଚ୍ଛା ଭଲ ତାହଲେ।
ଆବେ ସତରେ ମାନେ ମୁଁ ବି ଏଇଟା ଆଶ୍ଚଯ୍ୟ ମୁଁ ସ କାଳ ମାନେ ସକାଳୁ ଭାତ ଖାଇକି ଯାଉଛି ନା ନାଇଁ ମାନେ ଏମିତି ଦଶଟା ଏଗାରଟା ବ ଦଶ ଏଗାରଟା ଜ ନ ଦଶଟା ବେଳେ ଭାତ କଉଚି ଗୋଟେ ବେଳେ ମତେ ଭୟଙ୍କର ଭୋକ ଲାଉଛି ମ ମି ପ ଖାଳ ଭାତ ଖାଇକି ଯାଉଛି ଆରେ ମ ମାନେ ଏତେ ଜଲଦି କେମିତି ମ କ ଲାଗିବେ ସାଢେ ନଅଟା ବେଳେ
ଆପଣ ଟିକେ ଦେଖିକି କଥାବାର୍ ତ କରନ୍ତୁ ନା ଟିକେ ଟିକେ।
ଅହଁ ହଁ ହଁ ହଁ ହଁ ତ ଗୋ ଟେ ଦିନ ଗୋଟେ ସାଢେ ଗୋଟେ କୁ ଭାତ ଖାଇକି ଯାଇକି ବି ସକାଳୁ ମଧ୍ୟ ମତେ ଭୋକ ଲାଗୁଛି। ତ ମୁଁ ବିରିୟାନୀ ସେ ଗୋଟେ ଦିନ ଆପଣ ଯଦି ଦେଖିଥିବେ ମୁଁ ସେଦିନ ସକାଳୁ ଫାଷ୍ଟ କଥା ଭାତ ଖାଇକି ହିଁ ଯାଇଥିଲି। ପର୍ ଦିନ ତାପରେ ବିରିୟାନୀ ଖାଇଲି। ବିରିୟାନୀ ଖାଇକି ତାପରେ କଫି ପିଇଥିଲି ତାପରେ ପୁଣି ଭାତ ଖାଇଥିଲି। ତ ମୋର ପ୍ରାୟ ତିନି ଟାଇମ ଭାତ ହେଇଯାଉଛି।
ତାହେଲେ ଆପଣ ଯେତେ ଯେତେ ଅଧିକା ଭାତ ଖାଇପାରିବେ ଖାଆନ୍ତୁ ଆପଣ ଯେତେ ଜଲ୍ଦି ମୋଟା ହବା କ କାତା ହେଇଯାଆନ୍ତୁ।
ହଁ ମାନେ ଆଟଲିଷ୍ଟ ଏତିକି ତ ମୋଟା ଏକ୍ସଟ୍ରା ସ୍ମଲ। ଏକ୍ସଟ୍ରା ସ୍ମୋଲ ସାାଇଜ ଟା ତ ଆଟଲିଷ୍ଟ ଟିକେ। ଭଲରେ ସାଇଜ ରେ ହଉ ଏକ୍ସଟ୍ରା ସ୍ମଲ ବି ଢିଲା ହଉଛି କଣ କରିପାରିବି।
ଆପଣ ଗୋଟେ ମଣିଷ ଭଳିଆ ଦେଖା ଯାଉନାହାନ୍ତି ଆପଣ ଏକ ବାଉଁଶ ବାଡ଼ିକୁ କପଡ଼ା ପିନ୍ଧେଇ ଦେଲା ଭଳିଆ ଦେଖା ହଉଛନ୍ତି।
ଟ୍ୱେଣ୍ଟି ସିକ୍ସ ସାଇଜ ଆଟଲିଷ୍ଟ ଟ୍ବେଣ୍ଟି ଏଇଟ୍ କି ଥାର୍ଟି ବାଲା କମର ହବା ଦରକାର।
ଦା ନା ଏତେ ତ ଆପଣ ହେଇପାରିବେନି ଆପଣ ଏତିକି ହବା ପାଇଁ କି ପଚାଶ ବର୍ଷ ଲାଗିଯିବ। ତ ସେଥିପାଇଁ କି ମୁଁ ଚାହୁଁଛି ମ ଅ ଆପଣ ଅଠେଇଶ କମର୍ ହେଇଯାଆନ୍ତୁ ସେଇଟା ବହୁତ ବଡ଼ କଥା। ହ
ନାଇଁ ନାଇଁ ହବ ହବ। ଆଲଫା ଆଲଫା ର କମାଲ ମୁଁ ଦେଖେଇବି। ତାପରେ ଅନନ୍ୟା ମ୍ୟାଡମକୁ ରି କମେଣ୍ଟ କରିବି ସିଏ ଗୋଟେ ପାଗଳ ଭଳିଆ ହଉଛି।
ହଁ ସିଏ ବି ଗୋଟେ କଥା ସେଇଟା ବି ଠିକ୍ କହିଲେ।
ଯେମତି ମୋଟା ହେଲା ମାନଙ୍କର ଦେଖେ। ମାନେ ଏଇଟା ଗୋଟେ କଥା ମୋଟା ମାନେ ମୋଟା ତ କରସରେ ମୋଟା ମାନେ କଣ ମୋଟା ମାନେ ଏକଣ ସମ ତ କଆନ୍ତି ମୋଟା ହେଲେ ଭାସ୍ଟ ବହୁତ ସାରା ରୋଗ ବି ଥାଏ ସେ ଗୁଡାକ ଡିଫରେଣ୍ଟ ଥିଙ୍ଗ। ବଟ୍ ମୋଟା ହେଲେ ବି ଗୋଟେ ଫଟୋ ରେ ଗୋଟେ ମାନେ ଏମିତି ନୁହଁ କି ଯେ ଖରାପ ଆସିଅ ପତଳା ହେଲେ ଗୋଟେ ଡାଙ୍ଗ ଭଳିଆ ଦେଖାଯାଏ ଫଟୋଗା। ଚିଲେଇବା ସତ।
ହଁ ହଁ ମୁଁ ବୁଝିପାରୁଛି ଆପଣଙ୍କ ଦୁଃଖଟାକୁ ମୁଁ ବୁଝୁଜି। ବାଇ ଦ ବେ ମତେ ଗୋଟେ କଥା କହିବେ ଆପଣ। ମୋ ଭଏସ୍ଟା ଆପଣଙ୍କୁ ଠିକ୍ ଠାକ୍ ଶୁଭୁଛି ନା ସ୍ଲୋ ସୁବୁ
ହଁ ପୁରା ଠିକ ଠାକ ଶୁଣା ଯାଉଚି।
ଓହୋ ଭା ମୋ ଜୀବନର ଗୋଟେ ବଡ ଚି ତା ଟେ ମୋ ମୁଣ୍ଡରୁ ଗଲା ଆପଣ ଏବେ ଯାହା କହିବା କଥା କୁହନ୍ତୁ।
ମାନେ କଣ କହିଲେ ମୁଁ ମୋ ଜୀବନରେ କେବେ ଜୁମ କରିକି ଫଟ ଗୁଡା କରିି ମାନେ ସରି ମାନେ ପୁରା ପୁରା ଫଟୋ ଦେଇଦିଏନି ଆଉଟଫିଟ ର ମାନେ ଆପଣ ଯେତିକି ଯଦି ମାର୍କ କରିଥିବେ ଯେତିକି ମୋ ହାଇଲାଇଟ ରୁ କାରଣ ମୁଁ ଜୁମ କଲେ ହିଁ ପ ମାନେ ଟିକେ ଗୋଟେ ଦେଖାଯାଏ ଗୋଟେ ଭଲ। ନହେଲେ ମୁଁ ସବୁବେଳେ ପତଳା ହିଁ ଦେଖାଯାଏ।
ହଁ ମୁଁ ବୁଝିପାରୁଚି ମୁଁ ବୁଝିପାରୁଚି ଆପଣ କଣ କହିବାକୁ ଚାହୁଁଚନ୍ତି। ମୁଁ ସେଇଟା ବହୁତ ଥର ଅ ନଜର କରିଛି ମୋର ସେଇଟା ଆଖି ଆଗକୁ ବହୁତ ଥର ଆସିଛି କେବଳ ମୁଁ କହିବାକୁ ଭୁଲି ଯାଇଥିଲି।
ଆଛା ହଉ ଆକ୍ଚୁଆଲି ମତେ ନିଦ ଲାଗିଲାଣିି ଆମେ ପରେ କଥା ହେଲେ ଚଳିବ।
ହଁ ଆଜ୍ଞା ଆଜ୍ଞା ଡିପ୍ ସିଓର୍ ଓନ୍ଲି ଫର୍ ଜ ହଁ ନିଶ୍ଚୟ ନିଶ୍ଚୟ ରହିଲି ଆଜ୍ଞା।
ଆଜ୍ଞା ହୁଁ।